ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଆଜ୍ଞା ନମସ୍କାର।
ନମସ୍କାର।
ନମସ୍କାର କୋଉଠି କହୁଥିଲେ?
ମୁଁ ଆ ମୁଁ ଓଡ଼ିଶାରୁ କହୁଥିଲି।
ଆଜ୍ଞା ଆଜ୍ଞା ଆମେ ବି ଓଡ଼ିଶାରୁ କହୁଛୁ ଯେ ଓଡିଆ କହୁଛନ୍ତି ଓଶାରୁ କହିବନି ଆଉ କଉଠୁ କହିବେ?
ଓହୋ ନାଇ ଓଡିଶାରେ ବି ବହୁତ ଲୋକ ବଙ୍ଗାଳୀ ତାମିଲ କହୁଛନ୍ତିନ୍ ନା।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଉତ୍ତମ ଭଲ ଭଲ
ହଁ ହ ଆଉ ଆପଣ ଭଲ ଅଛନ୍ତି?
ଆଜ୍ଞା ଆମେ ଭଲ ଅଛୁ ଆପଣ?
ହଁ ଆମେ ଆପଣଙ୍କ ଦୟାରୁ ଟିକେ ଭଲ ଅଛୁ ଆଉ।
ଆଜ୍ଞା ଆଜ୍ଞା।
ହୁଁ ଭଲ ଭଲ ଆଉ ଆପ୍ ହଁ ଖାଇବା ପିଇବା ସଇଲାଣି ନା ଆଉ କଣ ଅଛି?
ହେଲେବା। କଣ ଖାଇଲେ ବା?
ଆମେ ଭାତ ଖାଇଲୁ। ତା'ପରେ ଆମ୍ବ ଖାଇଲୁ। ତା'ପରେ ଶାଗ୍ ଶାଗ ଖରଡା ଖାଇଲୁ, ସଜନା ଶାଗରେ ପ୍ରସ୍ତୁତ। ତା'ପରେ ଆଳୁ ବିନ୍ସ ଭଜା ଖାଇଲୁ। ତା'ପରେ ଚିଙ୍ଗୁଡ଼ି ଝୋଳ ଖାଇଲୁ।
ତେ ପ୍ରକାର ଖାଦ୍ୟ ଖାଉଛନ୍ତି ଆଉ କଁ?
ଆରେ କଣ କରିଆ? ଟିକେ ଖାଇଦେଲୁ ଆଉ।
ଆଜ୍ଞା, ଆୟା।
ଆଉ, ଆପଣ ଖାଇସାଇଲେ?
ହଁ, ଆମେ ଖାଇସାଇଲୁ, ଖାଇଥିଲୁ ସନ୍ଧ୍ୟାବେେଳେ ଆଉ, ଭାତ ମାଂସ ଆଉ।
ଓଃ, ମାଂସ ଖାଇଲେ କୋଉ ମାଂସ?
କୁକୁଡ଼ା।
ଓହୋ! କଣ ଏଇ ଯୋଉ ଧଳା କୁକୁଡା ନା, ଜଙ୍ଗଲି କୁକୁଡା?
ନା, ଆମେ ଧଳା କୁକୁଡା, ବଏଲର କୁକୁଡା।
ନାଇଁ ଧଳା କୁକ୍
କଳା କୁକୁଡା ଖାଇବା ପାଇଁ, ଆମ ପାଖରେ ପଇସା ନାହିଁ। ଖାଇବା ପାଇଁ। ଆମେ ସିନା ଧନୀ ଲୋକ ଖାଉଛ, କଳା କୁକୁଡା, ନାଲି କୁକୁଡା, ଧଳା, ହଳଦିଆ କୁକୁଡା। ବି କ-କ ନୀଳକ କକୁଡ଼ା। ଆଉ କଣ ରହିଲା? କଳା କୁକୁଡା, ଆଉ ଆଉ କୋଉ କ ରଙ୍ଗ ରହିଲା? ଲାଲ୍ କୁକୁଡା, ସବୁଜ କୁକୁଡା,
ନାଇଁ ନାଇଁ ଆମେ ସେ, ବନରାଜ କୁକୁଡା ଖାଇପାରୁନାହୁଁ। କାରଣ ଆମର ବି ନାହିଁ ନା, ଆମେ
ନା, ନା, ତମର ଅଛି ତମେ କିନ୍ତୁ ଖାଉନ, ତମେ କାହିଁ ସାହୁ ଘର ଲୋକ ନା, ତମେ ଟିକେ ରହୁଛି ଦେଖୁଛ। ହୁଁ, ଆଉ ଆ ଯେ ଶୁଣି ତ ସାହୁଜ୍ ଶୁଣ୍ଠିଆ ଘର ଲୋକ ଶୁଣିଛି, ଛଟବେଳୁ ଶୁଣିକି ଆଉଛି ଆଉ।
ନାଇଁ, ନାଇଁ, ଏଇଟା ବହୁତ ଭୁଲୁ କଥା। ଆଉ। ଧଳା କୁକୁଡା ମୁଁ ଏବେ ପୁରା ଖାଇବା ମାନେ କହିବାକୁ ଗଲେ, ପୁରା ଛାଡି ଦେଇଛି। ଏନେ ଖାଉଛି କିନ୍ତୁ କହିଆକୁ ଗଲେ ପୁରା ଛାଡି ଦେଇଛି। କେମିତି କୋଉ କାଁ, ଭାଁ ରେ ଥରେ ଖାଉଛି ଟିକେ। କଣ ପାଇଁ ନା? ଯେବେଠୁ ମୁଁ ସେଇ ଧଳା କୁକୁଡାର ମହତ୍ବ ଗାରିମା ବିଷୟରେ ଜାଣିଲିଣି ସେହି ଦିନ ଠାରୁ ଏମିତିଆ ଇଞ୍ଜେକ୍ସନ୍ ଦିଆ ହଉଛି, ଯୋଉଟା ଗୋଟେ ବର୍ଷରେ କି ଆଠ ନଅ ମାସ ଯୋଉଟା ଯେତିକି ବଡ ହବା ସେଡା ଗୋଟ୍
ସେଡାତ୍
ହେଇଯାଉଛି। ଦଶ ଦିନ ଏବେ ତ ଆହୁରି ଜଲ୍ଦି ବି ହେଇଯାଉଛି। ତା, ମାନେ ଏଥିରେ ଭାବନ୍ତୁ ଯେ, କେତେ ପରିମାଣର ହରମୋନ୍ ବିଷାକ୍ କ୍ତ ଜିନିଷ ତା ଭିତରେ ପୁରା ହଉଛି। ନାଇଁ, ଆମିଷ ଛାଡିଆଟା ନୁହଁ।
ଆଉ, ତମେ କୋ -କୋଉଠି ନ୍ୟଚୁରାଲ୍ ତମେ ପ୍ରକୃତିକୁ କୋଉଠି ଖାଇବ କହୁନ? କଉଥିରେ ଦିଆ ହଉନି କି ଇଞ୍ଜେକସନ୍? କୁକୁଡା ଠୁ ଆରମ୍ଭ କରି ସବୁଥିରେ।
ହଁ, ଦେଖ୍
ବହୁତ ଦଉନା କହୁନୁ, ଆଣ୍ଡା ଟା ଖାଇପାରିବା ଆଜିକାଲି ପ୍ଲାସ୍ ଚିକଣ୍ଟା ହରୁଛି, ତାପ ବାଦେ କୁକୁଡ଼ା ଟା କଣ ସେ? ସେଇ ଇଞ୍ଜେକ୍ସନରେ ସେଇ ଅଣ୍ଡା ଦଉଛି ନା କଣ ଅଲଗ ଅଣ୍ଡା ଗୁଡିଏ ନେଇ ଦଉଛି।
ନାଇଁ, ନାଇଁ, ସେ କଣ ଧଳା କୁକୁଡାର ଅଣ୍ଡା ଦଉଛନ୍ତି?
କଥା କହିବା ଯାଇ ଆମେ, ଆମି୍ଷ କୁ ଛାଡି ପାରିବା। କିନ୍ତୁ ଘର ଲୋକ କହନ୍ତି ଯେ ଆମିଷ ନ ଖାଇଲେ ତମେ ବ ଭିଟାମନ୍ ମିଳିବନି କିଛ୍ ଛି ମିଳିବନି ଏହା ମିଥ୍ୟା ଧାରଣା କାହିଁ ନା ସିଏ ଶୁଣନ୍ତୁ ସିଏ କଣ ଲ
ହୁଁ।
କାହିଁକି ନା ହଲା କାହିଁକି ନା ଦେଖେ ମୁଁ ଦେଖୁଥିଲି ଭିଡିଓ ହେଲା କୋଉଥିରୁ କହିଲୁ ୟୁଟୁବରୁ ହେଲା। ସିଏ ଦେଖଉଥିଲା। ମଟନରେ ତମକୁ ଯେତିକି ମିଳୁଚି ଶକ୍ତି କେତେ ଗ୍ରାମ୍ କଣ ହେଲା? ସେଇଟା ତମକୁ ମିଳୁଚି କୋଉଥିରେ କହିଲ ହଉଚି ରାଜମାରେ ରାଜମା ଇଏରେ ସେତିକି। ଆଉ ଚିକେନ ରେ ଯେତିକି ମିଳୁଚି ସେତିକି ଇଏ ରେ ସେତିକି ମିଳୁଚି। ଆଉ ଅଣ୍ଡାରେ ଯେତିକି ମିଳୁଚି ସୋୟାବିନରେ ସେତିକି ମିଳୁଚି ବେଲେ ହେଲା।
ହୁଁ।
ଆମୁକୁ ଏଇଟା ସ୍ୱାଦ ଲାଗୁଚି ବୋଲି ଆମୁକୁ ଅଧିକା ପରିମାଣରେ ଖାଉଚେ ଆମର ଅଧିକ ପ୍ରୋଟୋଉଚି। ତ ଆମେ ଯଦି ଆକୁକୁ ଭଲ ପାଇକି ଆକୁ ଯେଦି ଆମେ ଅଧିକ ପରିମାଣ ଖାଇବା ଆମକୁ ସେଇ ଶକ୍ତି ହବ। ଆମର ବି ଏଇଠି ଜଣେ ଭେଜିଟେରିଆନ ଅଛି ଆଶୁତୋଷ ବୋଲି ସିଏ ବି ତ ମୋଟା, ସିଏ ତ ସବୁବେଳେ ସାଧା ଖାଏ। ସିଏ କାଇଁ ମୋଟା, ଏଇଟା ଭାବ ଭାବିବା ଧାରଣା ଆମ ଭୁଲ୍ ଆମେ ପାଟି ସ୍ଵାଦ ଦେଖୁଚୁ ଆମେ ସବୁବେଳେ ଖୁସି ଚାହୁଁଚୁ, ଆମେ ସବୁବେଳେ ଏମତି ଇଏ ଚାହୁଁଚୁ ଆଉ ବୁଝିଚଟି କି ନାଇଁ ତମେ ସତ୍ୟ ଯୁଗ କଥା ଟିକେ ଭାବୁନା। ଆଜ୍ଞା ଆମେ ତ କଳିଯୁଗରେ ସତ୍ୟ ଯୁଗ ହେଇ ପାରିବାନି ଆମେ ସେମିତିଆ ଇହ ହେଇପାରିବାନି ଆଜ୍ଞା ଆଜ୍ଞା।
ଆମେ ଆଉ ଗୋଟେ କଥାରୁ ମଧ୍ୟ ଏଇଟା ବୁଝିପାରିବା କି ଯୋଉଟା ଯୋଉମାନେ କହୁଛନ୍ତି ମାନେ ପନିପରିବା ନ ଖାଇକି ଇଏ ବି ଖାଇବା କଥା ଆଇଁଷ ମୁଁ ତ ଆଇଁଷ ଖାଉଚି କିନ୍ତୁ ମୁଁ କହୁଚି ଆଇଁଷ ନ ଖାଇଲେ ବି ହବ କାରଣ ଦେଖନ୍ତୁ
ନାଇଁ କିଛି ଜରୁରୀ ନାହିଁ ନା ତମେ କଣ ମରିଯାଉଚ ନ ଖାଇଲେ ଆଉ ତା ବାଦେ ଆମେ ଜୀବ ଜୀବ ମାନଙ୍କୁ ମାରି ଖାଉଚେ ମୁଁ ତ କହୁଛି ମୁଁ ପାପ କରୁଚି।
ଓହୋ କଣ କରିଆ ଜୀବ ମାନଙ୍କୁ ଏବ୍ ସେଇଟା ହଉଛି ଆମର ଖାଦ୍ୟ ଶୃଙ୍ଖଳ ଯଦି ବାଘ ହରିଣକୁ ନ ଖାଇବ ତାହେଲେ ଆମର ପରିସନ୍ତା ଭାଙ୍ଗିଯିବ।
ଏଇଟା ଭୁ ଏଇ ଏଇଟା ଭୁଲ୍ ଧାରଣା ଏଇଟା ଭୁଲ୍ ଧାରଣା ଏଇଟା ବସିି ଯାଇଛି ନା ସବୁବେଳେ।
ନାଇଁ ନାଇଁ ଖାଦ୍ୟ ଶୃଙ୍ଖଳା ଟା ଚାଲିଚି ବୋଲି ଆମ ପୃଥିବୀ ଚାଲିଚି।
ତ ତାହେଲେ ଆଗରୁ ତ ଏଇ ଆର ମୁ କହିଲି ଆଗରୁ ତ ଏଇ ସବୁ ଜୀବ ମାନେ ଥିଲେ ଆଗରୁ ତ ଖାଉନଥିଲେ। ଫେରେ କୁଆଡେ ଯାଉଥିଲେ? ଆଜିକାଲି ତାକୁ ଇଞ୍ଜେକ୍ସନ ଦେଇ ଅଣ୍ଡା କୃତ୍ରିମ ରେ କରି ବଢା ହଉଛି ସବୁ। ସବୁ ବଢା ହଉଚି ଆଜିିକାଲି ସେଥିପାଇଁ ଆଜି ହଁ ସେଇଆ ହିଁ। ପରିମାଣ ବଢିଲେ ସେ ବଢିପାରେ ନା?
ଯେମନି ମାଛ, ମାଛ ଯେତିକି ହବା କଥା ହଉଥିଲା। କିନ୍ତୁ ଯେହେତୁ ଲୋକମାନଙ୍କର ଆବଶ୍ୟକତା ବଢିଲା ସେଥିପାଇଁ ମାଛ ଚାଷ
ଆଜ୍ଞା ଲୋକ କୁହନ୍ତି ହ୍ୟାଲୋ
ତଗରା ହେଲା ହୁଁ।
ଲୋକ କୁହନ୍ତି ମାଛ ନ ଖାଇଲେ ସମୁଦ୍ରରେ ମାଛ ବଢିଯିବ। ଏଇଟା ତୁ ମାନୁଚୁ କି ଭୁଲ ଧାରଣ ନା ମୁଁ ସେଇଆ କହୁଚି ସେଇଆ ବା। ଭୁଲ୍ ଧାରଣା ତ ମୁଁ କହୁଚି। ସେଇୟା ମାଛ ପାଉନି ମାଛ ଖାଉଛନ୍ତି ତ କୋଉଠି ମିଳିବ?
ଆ
ସେଇ ବଡ ମ ସେଇ ବଡ ମାଛ। ସେ ସେଇ ବଡ ମାଛ ଧଇଲେ ସେଇ ଛୋଟ ମାଛ ଧଇଲେ ସେଇ ବଡ ମାଛ ବଢିଲେ ସେଇ ଛୋଟ୍ ଟୋ ମାଛ ବଢ଼ିଲା ବଡ଼ ମାଛରେ ଖାଦ୍ୟ ବଢିଲା ଛୋଟ ମାଛର ଖାଦ୍ୟ ବଢ଼ିଲା ସେ ଛୋଟ ମାଛ ବଢ଼ିଲେ। ଜିକାଇଁ ସେଇରା ହେଲା କଥା।
ଆ ସମୁଦ୍ରଟେ ଏମିତିଯେ ସେଥିରେ କେବେ ମାଛ ସରିବନି, ବୁଝିପାରିଲେନି ନାଇଁ? ଆଉ ଗୋଟେ ହଁ ମୁଁ ଯୋଉ କଥା ଟି କହୁଥିଲି ଦେଖ।
କୋହୁନୁ।
ସେ ସେଇ ଜୀବ ଯୋଉ ଆମେ ଯାହା ମାରିକି ଖାଉଚେ ଆମିଷ ସେ ଗୋଟେ ଗୋଟେ ଜି
ସିଏ ଗୋଟେ ଯିବ ହଁ ତାଙ୍କର ବି ଜୀବନ ଅଛି। ଆଁ ତାଙ୍କୁ ଯୋଉ ମାରିକ ତାଙ୍କର ବି କିଛି ରହୁଛି। ଆଁ ହଁ ସେମାନେ ଖାଇକି ବଞ୍ଚୁଚନ୍ତି। ଶୁଣ ନା ଗୋଟେ କଥା ମନେ ରଖିଥିବୁ ତୁ ମଣିଷ ସହ କେବେ ପଶୁକୁ ତୁଳନ କରିବୁନୁ ପ ତୁତ କହିବୁ ବାଘ ମାଂସ ଖାଉଛି ଆମେ କାହିଁ ମାଂସ ଖାଇବାନି। ତୁ ଏୟା ଭାବୁଚୁ ତ? ମନେ ରଖୁ ତୁ ଲେଖା ହେଇଛି ଯୋଉ ଗୁଣ ପୁରୁଣାରେ ହେଲା ହାଲୋ।
ହଁ ହଁ।
ହେଲା କେବଳ ପୃଥିବୀରେ ଗୋଟେ ମାତ୍ର ଜୀବ ସିଏ କି ମନୁଷ୍ୟ ତାର ଭାବିିବା ଚିନ୍ତାଧାରା ସବୁ ଶକ୍ତି ଅଛି ଯିଏ କି ପଶୁମାନେ ତାଙ୍କ ଯେ ଯିଏ କି ପଶୁ ମାନେ ତାଙ୍କର କିଛି ନାହିଁ ଛେଳି ଛେଳି ତ ଗୋଟେ ପଶୁଟା ସେ କାଇଁ ଆଇଁଷ ଖାଉନି ସାଧା ଖାଉଛି ଘାସ ଖାଉଛି ତୁ କହୁନୁ ମତେ।
ନାଇଁ ନାଇଁ ଆପଣ ମୋ କଥାଟା ବର୍ତ୍ତମାନ ଭଲ ଭାବରେ ବୁଝିପାରିନାହାନ୍ତି ଶୁ ଶୁଣନ୍ତୁ ମୋ କହିବା କଥା ହଉଛି ପଶୁ ପକ୍ଷୀ ମାନେ କଣ ଖାଉଛନ୍ତି? ସେ ଘାସ ସେଇ ସବୁଜ ଜିନିଷ।
ବିଷୁ ମୁଁ ତୋତେ ଆକ୍ଷେପ କରି କହୁନି ଆଜି କାହାକୁ ଭଲ କହିବୁ ତ ଖରାପ ମୁଁ ତତେ କହୁନୁ ମୁଁ ଆକୁ କହୁଛି। ନା ଏପଟେ ଗୋଟେ ପିଲାଟା ତ କହୁଛି ତ।
ଓହୋ ନାଇଁ ଦିଆଡ଼େ କଥା କୁହନ୍ତୁନି ଗୋଟେ ଆଡ଼େ କୁହନ୍ତୁ ଠିକ୍ ଅଛି।
ହୁଁ ହୁଁ।
ହଁ ସେମ୍ ଯୋଉ ଆମେ ମାରିକି ଖାଉଚୁ ପଶୁ ପକ୍ଷୀ ମାନଙ୍କୁ ସେମାନେ ବି ମାନେ ସବୁଜ ଜିନିଷ ଖାଉଛନ୍।
ହୁଁ କଣ କହୁଚୁ ଶୁଣିନି କିଛି କଣ କହିଲୁ ଆଁ କଣ କହୁଚୁ ରହ ପରେ କହିବୁ। କଣ କହୁଛୁ ହୁଁ କଣ ହେଲା କହୁନୁ କହ କହ ଏ କହ। ହଁ।
ଆମେ ଯୋଉ ପଶୁପକ୍ଷୀ ମାନଙ୍କୁ ମାରିକି ଖାଉଚେ ସେମାନେ ବି କିଛି ଖାଉଛନ୍ତି ସେମାନେ କଣ ଖାଉଛନ୍ତି ସେ ସବୁ ଜିନିଷ ଖାଉଛନ୍ତି ଗଛ ପତ୍ର ଏରା ସବୁ ଖାଇକି ବଞ୍ଚୁଛନ୍ତି ନା ନାଇଁ? ଯଦି ଆମେ ସେ ଆଗ ଡାଇରେକ୍ଟ ସେ ସବୁଜ ଜିନିଷରା ଆମେ ଖାଇବା ତାହେଲେ ଆମେ ସେଇ ଡାଇରେ ସେଇ ଏନର୍ଜି ସେଇ ପ୍ରୋଟିନ ସବୁ ଜିନିଷ ଆମେ ସେଇ ପନିପରିବା ସବୁଜ ଜିନିଷରେ ପାଇବୁ।
ପାଇପାରିବା ବିସ୍ ଆଉ ରହ ଆଉ ଆପଣ ଜାଣି ଯେତିକି ସର୍ଭେ ରୁ କରାହେଇଛି ଯୋଉ ଡକ୍ଟର ମାନେ ସବୁ ସର୍ଭେ କରିଛନ୍ତି ଆମିଷ ଭକ୍ଷଣ ଅପେକ୍ଷା ଯିଏ ସାଧା ଖାଆନ୍ତି ସବୁ ତାଙ୍କର କ୍ୟାନସର ସମ୍ଭାବନା କମ୍। ଆପଣ ଜାଣୁଛନ୍ତି କି ସେ ଡକ୍ଟର ସିଏ ବି ପ ଠ ପଢ଼ୁଛନ୍ତି ସେମାନେ ବି କିଛି ତାଙ୍କର ଅଛି ନା ଆମେ ସାଧାରଣ ମଣିଷ ଆମେ କଣ ଜାଣିଚୁ। କହୁନୁ ସେ ବି କିଛି କାରଣ ଦେକି ସେ କାରଣ ଦେଖି କହୁଥିବେ ନା।
ହଁ ତାଙ୍କୁ ଆମେ ବିଶ୍ୱାସ କରୁଛନ୍ତି ଅନୁ ସନ୍ଧାନ କରୁଛନ୍ତି ପରିବେକ୍ଷଣ ଶିକ୍ଷଣ କରିି କହୁଛନ୍ତି। ହୁଁ।
ତ ଆମେ ଜାଣିକି ବି ଆମେ ସବୁ ଭୁଲ କରୁଛୁ ନା ସେଇଟା ହେଲା କଥା।
ଆଉ ସେଇଟା ସେଇଥିପାଇଁ ତ ଏଇ ନା ଟା କଳି ଯୁଗ ଦିଆ ହେଇଛି ଆଉ।
ସେଇଆ ସେଇଆା ପାଟିକି ସ୍ୱାଦ ଲାଗୁଚି ଆଉ ମଜା ଲାଗୁଚି ଆମେ ଖାଉଛୁ।
ହୁଁ ଆମେ ଜାଣୁଚୁ କୋଉଟା ନ କରିବାନି କିନ୍ତୁ ଆମେ ସେଇଟା
ହଁ ହଁ କଥା ଟା ଏତେବେଳେ ତ ଭାଇ ତମେ କହିଲ ଗୋଟେ ଖଣ୍ଟି କଥା। ଆମେ ଯୋଉଟା ଜାଣଚୁ କରିନୁ କିନ୍ତୁ ତାକୁ କରୁଛୁ ଆଜ୍ଞା।
ହଁ ଏମିତି କଳି ଯୁଗରେ ଆପଣ ଯାଆ ଯାଆ ନ ଭାବୁଥିବେ ବି ସେଗୁଡ଼ା ସେଗୁଡା ହଉଛି।
ଆଜ୍ଞା ଆଜ୍ଞା ହଁ ସତ କଥା କିନ୍ତୁ ଏଇଟା।
ହୁଁ ମୁଁ ଆଗରୁ କେତେ କଥା ଭାବୁ ଭାବୁଥିଲି ଏଇଟା ଏମିତି ହଉନଥିବ।
କିନ୍ତୁ ହଉଛି ସେଇଟା ନା ନା ସବୁ ହଉଛି। କଳିଯୁଗ ଏମିତି ଯୁଗ ସତ୍ୟ ସବୁର ଯୁଗ ମିଶେଇ ଦେଇ ଗୋଟେ କଳି ଯୁଗ।
ହୁଁ। କଣ ନ ହଉଛି ଏଥିରେ ଯାହା ଯାହା ଯାଇଁବ କିଛି ଅସମ୍ଭବ ନୁହ।
କିନ୍ତୁ ଏତିକି ଆମ ପରବର୍ତ୍ତୀ ଜେନଷନ ଦେଖୁନା କଣ ହଉଛନ୍ତି ଛୁମାମାନେଖାଲି ଇଷ୍ଟା ରିଲ୍ସ୍ କରି କଣ କହୁଛନ୍ତି ସବୁ।
ହୁଁ ଏବେ ଚେଞ୍ଚର ପରିମାଣ ଏମିତି ହେଲାଣି ଏମିତି ଆ ଚିନ୍ତାଧାରା ହେଲାଣି।
ଆଗେ ଆମ କାଳରେ ଆମ ପାଖରେ ମୋବାଇଲ ନଥିଲା ଆମେ କୋଉଠି ବଲ ବ୍ୟାଟେଖେଳ କୋଉଠି ଟିଙ୍ଗିରିଆ ଖେଳ ଖେଳୁଥିଲା ଆଜି ସ୍କୁଲୁପିଲାମାନେ ଛୋଟ ଛୁଆ ମାନେ ସମସ୍ତଙ୍କୁ ଗୋଟୋ ମୋବାଇଲ ଧରେଇ ଦେଲେ। ଗେମ୍ ଖେଳଆସେ ବା ମୁଁ ଆଜିକାଲି ବିସ୍ଵାସ କରେ। ଆମେ ଛୋଟବେେଳେ ଯେମିତି ଖେଳୁଥିଲୁ ଇଏ ପିଏ ମାନେ ଅଫଲାଇନ ଏବେ ଆଜିକାଲି ସବୁ ସେଇ ଖେଳ ବି ଆଉ କିଛି ନାହିଁ ଲୁଚକାଳି ଖେଳି ହେଲା ହେଲା କିଛି ନାହିଁ ଆଜିକାଲି ସବୁ ମୋବାଇଲି। ସେ ଆ ଆମେ ବଡ ହେଲୁ ଆମ ସେ ଅଲଗା କଥା ଛୋଟ ପିଲାଙ୍କୁ ଧରେ ଆଜିକାଲି ଆମ ଜେନିଷତ ଭାବେ ସେଆ। ତା ପରେଆମର ଗୋଟେ ମାତ୍ର ଜେନେରେସନ ଥିଲା କି ଆମେ ବାପା ମା ଯଏକି ମାନେ ସ୍ମାର୍ଟ ଫୋନ ଧରୁନଥିଲୁ। ଯାହାର ବଡ ଲଗ ମୁଁ କହିପାରିବିନି ମାନେ ଅଧିକାଶ ଧରୁନଥିଲେ ହେଲା କିନ୍ତୁ ଆଜିକାଲି
ହଉ ହଉ ଶୁଣନ୍ତୁ ଶୁଣନ୍ତୁ?
ସରିଗଲା ବାପା ମା ମୋବାଇଲ କମ
ହଁ-ହଁ-ହଁ ଠିକ୍ କଥା ଏଇ କଥା ଟା ଆମେ ଏବେ ଆରମ୍ଭ କରିବା ଯେହେତୁ ଏଇନା ସମୟ ହେଇଗଲାଣି ତେଣୁ ଆମେ ରଖୁଛୁ ଠିକ୍ ଅଛି ଆଜ୍ଞା।
ଜିଓପନିଙ୍ଗ ଜେନେରାଲ।